ହାଲୋ।
ହଁ କୁହ।
ହଁ ହଁ। ଏ ଭିଡୁଓରେ ମୋ କାନ ଏମିତି ମୁଁ ବ୍ଲ ଲକ୍ ସି ଯୋଉ ଇଏଟା ବଟମ ଟା ମାରିଦେଲି ମୋ କାନ ଭାଏ କିନା ହେଇ
ସେ ହଁ ଆମର ଟେଲ ହଁ।
ଆଉ କହୁନ କୁହ କୁହ।
ନା ଏ ଟେଲର ପ୍ରୋବ୍ଲେମ ଟା ହେଲା ଏଇଆ କି ଯାହା କୁ ହେଲେ ସେ ସିଲେଇ କରୁଛନ୍ତି। ହେ ଏ ଗାଁ ରେ କିନ୍ତୁ ତମେ ଯଦି ପକେଇବ ପଇସା ନାହିଁ ସେ କହିବ ମୁଁ ଆଜି ଦେମି କାଲି ଦେମି ଏଇ ପ୍ରୋବ୍ଲେଟା ରହିବ।
ଗାଁରେ ତମେ ଯାହା କର ମାନେ ତମେ ଦୋକାନ ଭୁସି ଦୋକାନଟେ ବି କର ସେ ବାକି ବାକି ମାନେ ତମେ ଯଦି ବାକି ନଦବ ଗାଁ ଲୋକ ତମଠାରୁ ନେବେନି।
ହଁ କାହିଁକି ନା ଯେହେତୁର ଆମେ ଗାଁରେ କରୁଛନ୍ତି ଗାଁ ଲୋକଙ୍କର ଭଲ ମନ୍ଦ ନେଇକି ଆମକୁ ଚଳିବାକୁ ପଡିବ। କିଏ ଅସୁବିଧାରେ ଅଛି ଆ ମେ ଯାହା ବି ହେଲେ ତାକୁ ବାକି ଦବା। ଦବାକୁ ବି ବାଧ୍ୟ ହବା ଆମେ। ତାହାଲେ ତାପରେ ସେଠି ଲୋକଙ୍କର ଭଲ ପାଇବା ମିଳିବନି। କିଛି ମିଳିବନି କହିବେ ଇଏ ଗୋଟେ ବାକି ଦଉନି ଆ ଦୋକାନରୁ କାଇଁ ଖାଇଆ। ସେ ଗୋଡ଼େ ସମସ୍ତେ ସେଡା ଅସନ୍ତୁଷ୍ଟ ହେବେ।
ଆଉ ଯିଏ ଯୋଉଠି ବାକି ଆସୁଥିବ ସେମାନେ ସେଠିକି ପଳେଇବେ।
ହଁ।
ଯିଏ ବାକି ଦଉଥିବ ହେଠିକି ଯିବେ ନା ଆମ୍ ଆର ତମେ ବାକି ନେଲ କିଛି ନାଇଁ ବାକିଟା ପଇସାଟା ଠିକ୍ ଟାଇମିରେ ଦେଇଦିଅନ୍ତ।
ହଁ ସେଇଟା।
ଆମର କହୁଚି ମୋ ମା ମ୍‌ ଆମ୍ ମୋ ବାପ ଘରେ ଆମ ଘର ପାଖ ରେ ଆଗରୁ ଜଣେ ତାଙ୍କ ଘର ଭିତରେ ହିଁ ସେ ଦୋକାନ କରିଥିଲେ ହୁଁ ତାଙ୍କର ଠିକ୍‌ ଠାକ୍ ଚାଲିଥିଲା ଆଉ ଗାଁ ସାରା ଗୋଟିଏ ହିଁ ତାଙ୍କର ସେଇ ଗୋଟିଏ ଦୋକାନ ଥିଲା। ହେ ଆଉ ଗୋଟେ ଦୋକାନ କଁ ହେଲା ଏବେ ଜଣେ ଲୋକ ସିଏ ଏତେ ରୋଜା ରୋଜଗାର କରୁନଥିଲେ ତାଙ୍କ ଘର ଲୋକ କ ଦେଖିଲେ ଗାଁରେ ତ ଗୋଟିଏ ଦୋକାନ ସେ ଗୋଟେ ଦୋକାନରୁ ହିଁ ଯାଇ ଇନକମ୍ ହଉଚି। ଆଉ ସେମାନେ ବେଶୀ ଜିନିଷ ରଖୁନାହାନ୍ତି। ଲେ ଧନ ଗାଁରେ ଗୋଟେ ଥଣ୍ଡା ଟେ ହେଲା କି ରେଲ୍‌ ଝିଅ ମାନଙ୍କର ଗୋଟ ଟେ ଇଏ ଜିନିଷ ହେଲା ଶୌକୀନି ଜିନିଷ ହେଲା ସେଗୁଡା ରଖୁନଥିଲେ ଗୋଟେ ବନ୍ଧୁବାନ୍ଧବ କିଏ ଗେଟେ ଆସୁଥିଲେ ସେ ଆମେ ଦୂରୁ କୁ ଯିବୁ ଗୋଟେ ଛକ ପାଖକୁ ଯିବୁ ଯାଇଁକି ଥଣ୍ଡା ଜଳିଖିଆ ଜଳିଖିଆ ତ ଛାଡ ଥନ୍‌ ଥଣ୍ଡା ଫଣ୍ଡା ଏମିତି ହେଲେ ଆଣିବୁ। ଏବେ ଆଉ କିଏ ଲେମ୍ବୁ ପାଣି ପିଉଚି ଯିଏ ଗୋଟେ ଟେ ଆସିଲେ ଗୋଟେ ନିଜର ଇଏ ଥଣ୍ଡା। ନହେଲେ କୁୁରକୁରୀ କୁରକୁରୀ ରଖୁଥିଲେ ଏତେ ଭେରାଇଟିର ରଖୁନଥିଲେ ଆଉ ନହେଲେ ବଡ ବଡ ଚକ୍ କ୍ଲେଟେ ବି ରଖୁନଥିଲେ ସିଏ ଏଇଗୁଡ଼ାର ସୁଯୋଗ ଦେଖିକିରି ସେ ଲୋକ କୁ କଣ କଲେ ଦେଖିଲେ ତ ଇଏ କିଛି କାମ କରୁନି ତାଙ୍କ ଭାଇମାନେ ସେ ଚାରି ଭାଇ। ତାଙ୍କୁ ଭାଇ ମାନେ ସବୁ ମିଶିକିରି ଗୋଟେ ଏମିତି ଦୋକାନ ତାଙ୍କ୍ ଙ୍କ ଘର ଭିତରେ ସେମାନେ ତ ଆଉ ଭଡା ଗାଁ ରେ ଭଡା ଦେଇକିରି ଆଉ ଦୋକାନ ଖୋଲିବେ କି ସି ନିଜ ଘର ଭିତରେ ହିଁ ଖୋଲିଲେ ଖୋଲିଲେ ଯେ ତୁ ଆଉ ଆମର କି କାହାର ବି ସେ ତାଙ୍କ ସେ ଲୋକଟା ଠାରୁ ଆଗରୁ ଆଣୁ ଥିଲେ ଯାହା ହେଲେ ଗାଁ ଠାରୁ ଏତେଦିନି ହେଲା ସେଠୁ ଆଣିଥିଲେ ଯେତ ପାଖାପାଖି ଦୋକାନ ଦିଟା ହେଇଗଲା ଗୋଟିଏ କାନ୍ଥ ଏପାର ସେପାର।
ଆସ୍ ହଁ।
ତମେ ଏ ଦୋକାନକୁୁ ଯିବ ଯଦି ସିଏ ଲୋକ ଦେଖିବ ସେ ଲୋକ କୋ ଦୋକାନ କୁ ଯିବ ଯଦି ଏ ଲୋକ ଦେଖିବ।
କି ହେଲା କାମ ଥଅ ତମେ ଏପଟ ସେପଟ କଲ କଣ ଲାଭ ମିନିଅମ ତମେ ଅଲଗା ଟିକେ କରିଥାନ୍ତ।
ହଁ ଯଦି ଗାଁ ର ଏପଟରେ ଜଣଙ୍କର ଦୋ
ହଁ ହଁ ଯାହା ଭି ହେଲେ ତାକୁ ବାଧିବ ତମେ ବି ସେ ଜାଗାରେ ଥିଲେ ତମେ ବି ପୁରା ମୁଣ୍ଡ ଟେନସନ୍ କରିଥାନ୍ତ।
ଦିଇଟା ଦୋକାନ ଯେହେତୁ ହେଇଗଲା ଜଣଙ୍କର ଯେଉଁମାନେ ପୁରୁଣା ଦୋକାନଟା ଯେଉଁଟା ଥିଲା ତାର ଦୋକାନ ଟା ଟିକେ ମାନ୍ଦା ହେଇଗଲା ମାନ୍ଦା ହେଇଗଲା ତାପରେ ଆମର କଣ ସେ ଇଏ ଅବସ୍ଥା ହେଲା କି ସିଏ ଯୋଉ ଆର ନୂଆ ଦୋକାନ ଟା ଖୋଲା ହେଲା ଆମ ବଁ ମାନେ ସୂର୍ଯ୍ୟ ମୈତ୍ର ଏମତି ଯେମତି ବନ୍ଧୁ ନୁହଁ ମାନେ ଏମତି ପୁରା ବନ୍ଧୁ ନୁହଁ।
ହଁ ମାନେ ସୂର୍ଯ୍ୟ ମଇଁନ୍ତିର ଯୋଉଟା ହେଲେ କରାନ୍ତି ଗୋଟେ।
ସେଇଭଳିଆର ବନ୍ଧୁ ସିଏ ଯେହେତୁ କିଣିଚି ଆଉ ସିଏ ରଖିଚି ଦୋକାନଟା ସିଏ କହିବା କଥା ଆମର ଯେ ଗୋଟେ ବନ୍ଧୁ ତମେ କାହିଁକି ତାଙ୍କ ଦୋକାନକୁୁ ଯିବ। ଆଉ ସେ ପୁରୁଣା ଲୋକ କହିବା କଥା ତାଙ୍କ ପୁଅ ଟା ଗାଡି ଶିକିଚି ଆଁ ତ ଆମକୁ କୁଆଡ଼େ କେତେବେଳେ ନେବା ଆଣିବା କରେ କି କଣ ଆମ ଘରେ ଯେତେବେଳେ କିଏ ନଥିବେ ନେବା ଆଣିଆ ସୋ‌ ସୁବିଧା ଅସୁବିଧାରେ ନିଏ। ତ ଆମର ଅବସ୍ଥା ଏଇଆ ହେଲା ଯଦି ଆ ଦୋକାନରୁ ନ କୁଣୁଚ ସିଏ ବି ରାଗିବ ତା ଦୋକାନରୁ ନ କିଣୁଚ ସିଏ ରାଗିବ କଣ କରାଯିବ। ହେମ୍ତି ହେଇକିରି ଆମର ମଝିରେ ମଝିରେ କଣ କରୁ ଅଧା ଅଧା କରିକି କିଣ ଆଉ ଯଦି ଆମେମାନେ ଗଲୁ ତାଙ୍କ ଦୋକାନକୁ ଏଠି ଯଦି କଣ ନମିିଳେ ସେଠୁ ଯାଇକି ନେଇ ଆସୁ ନହେଲେ ତା ଯେଦି ଏମ୍ତି ଘର ଜିନିଷ ଗ୍ରସରୀ କ ଆଣିବାର ଥିବ ତାଙ୍କ ଅବା ସେ ଭାଇ କି ଫୋନ କରାହବ ତମେ ଆଣିକି ଏଇଟା ଦେଇଦିଅ ସିଏ ଆଣିକି ଲୁଚେଇକିରି ଆଣିକି ଦେଇକି ଯିବେ।
ହାଏ ଗାଁ ରେ କିନ୍ତୁ ତମେ କାଁ ଥା ଏପଟ ସେପଟ କଲେ ଯାହା ହେନେ ରାଗଟା ସୁନିଶ୍ଚିତ।
ହଁ।
ଆମର ପୁରା ସବୁ ଛଡା ଛଡା ଦୋକାନ ଗାଁରେ
ତମେ ଦୂରରେ ନହେଲେ ତାଙ୍କ ଘର ଯୋଉ ନୂଆ ଯିଏ ଖୋଲିଲା ତାଙ୍କ ଘରଟା ଥିଲା ଗାଁ ଆଁ ଶେଷ ମୁଣ୍ଡ ଆଡ଼କୁ
ହଁ।
ସିଏ କଣ କଲେ ସେ ଯୋଉଁ ଦୋକାନଟା ଅଛି ତାଙ୍କରି ଘର ପାଖରେ ନୂଆ ଘରଟେ ତା ଭାଇ ଖୋଲିଲା ଚାରି ଭାଇ ଭାଗ ହେଇଯାଇଥିଲେ। ତ ଗୋଟେ ଭାଇର ଜେ ଜାଗା ଆଙ୍କ ଆଡକୁ ଯେଦି ପଡିଲା ସିଏ କଣ କଲା ସେଠି ଘ କହିଲା ମୁଁ ସିଆଡେ ଏ ଠି ରହିବିନି ମୁଁ ମୋର ସିଆ ସେଫାକ ଜମିଟାରେ ଯାଇକି ଘର କରି ରହିବି। ସେପଟ ଟିକେ ଅ ପବନ ଫବନ ଖାଇବାକୁ ଭଲ ପବନ ଦଉଛି ଏଫାଗ ଟିକେ ଇଏ ଜାଗା। ସିଏ ଘର ତାପରେ କରିସାଇଲା ପରେ ଦେଖିଲେ ଆଙ୍କର ଏତେ ମାନେ ଜିନିଷ ପତ୍ର ରଖିନାହାନ୍ତି। ଆଉ ସେଇଠୁ ବୁଦ୍ଧି ଭାବିକିରି ଆଉ ଭାଇଟାକୁ ବସେଇ ବୋଲି ଭାବିକି ତାକୁ ରଖେଇଦେଲେ ଆଉ।
ଯ ଭାଇ ବି ସେମିତି ଗୋଟେ ଅଛନ୍ତି ଗୋଟେ ଗୋଟେ ଜାଗାରେ। ଭାଇ ଯିଏ ଗୋଟେ ଧର ଦାବିନେ ଚାରି ପାଞ୍ଚ ଭାଇରେ ଜଣେ ଜଣେ ଥାଆନ୍ତି କି ସେ କିଛି କାମ ଧନ୍ଦା କରିବାକୁ ଭଲ ପାଆନ୍ତିନେଇ। ସିଏ ଗୋଟେ ଆଇଡିଆ ଦେଲେ ତାଙ୍କ ଆଇଡିଆରେ ସେଇ ସାଙ୍ଗେ ଉନ୍ନ ତି ନା ଆଉ।
ହଁ ତାଙ୍କର ପୁଣି କଣ ହେଇଥିଲା କି ସେ ଯୋଉ ଉଁ ତାଙ୍କର ପିଲା ଛୁଆ ଯାହା ହେଲେ ସମସ୍ତଙ୍କ ଘରେ ଏବେକା ଏବେ ହେଉ କି ଆଗରୁ ହେଉ ପୁଅ ଛୁଆଟାକୁ ଖୋଜୁନାହାଁନ୍ତି ମାନେ ଜଣଙ୍କର ଦି ତିନିଟା ଯଦି ଝିଅଟେ ହେଇଯାଇଥିବ ଜଣେ କହିବ ନା ତା ଶାଶୁ କହବ ନା ଆଉ ଗୋଟେ ପୁଅ କର। ଏବେ ବି ଯେତେ ପାଠ ପଢ଼ିଲେ ବି ଲୋକ ସମସ୍ତେ ଖୋଜିବେ ପୁଅ।
ପୁଅ କିନ୍ତୁ ମୋ ମତରେ ପୁଅ ଠାରୁ ଝିଅ ଭଲ ଏବେ ତ ଜାଣିଥିବେ ଯୋଉଟା ଚାଲିଛି ସବୁ।
ହଁ କିନ୍ତୁ ବେହୁ ଲୋକକୁ କାହା କିଏ ବୁଝେଇବ।
ହଁ ନା ବୁଝିବେନି ବା ସେମାନେ କିନ୍ତୁ ଝିଅ ଟା ଯଦି ରଖ ଦେଖୁଛନ୍ତି ଯଦି ଅ ଏଠି ପୁଅ ଅଛି ପୁଅ ଯଦି ଅବହେଳା କଲା ଆମେ ଝିଅ ହରୁ ଗଲା ଧର ଝିଅ ସେଠି କିଛି ତାର ଇଏ କରେ।
ହୁଁ ଆ କିନ୍ତୁ କେତେ ଲୋକ ଭାବୁଛନ୍ତି ଯେ ନା ମୋର ଯଦି ଦି ଟା ଝିଅ ହେଇଛି ମୁଁ ସେତିକି ରହିବି। ଏମାନେ ଜଣେ ଜଣେ ଭାବନ୍ତିନି କି ବୁଝିପାରନ୍ତି ବି କି କଣ।
ଆମର ଓଡ଼ିଶାରେ କେବଳ ସବୁବେଳ ପାଇଁ ଓଲ୍ଡ ଜେନେରେସନ୍ ଲୋକମାନେ ଯିଏ ତ ବୁଝିଛି ବୁଝିଛି କିନ୍ତୁ ଓଲ୍ଡ ଜେନେରେସନ୍ ଲୋ କମାନେ ଭାବନ୍ତି ନାତି ମୋର ଆଜ୍ଞା ଆଜ୍ଞା ନାତି ହେଲେ ମୋର ପରିବାର ସେ ସମାଳିବ ଇଏ କରିବ ସେ କରିବ। ଏଇ କଥା ଟା ହିଁ ସେ ରଖିକି ଗୁଜବ କର
ଯିଏ ସମ୍ଭାଳିବାର ଥିବ ସେ ଝିଅ ଚାହିଁଲେ ବି
ହଁ ହଁ ନା ନା ପୁରା ଠିକ୍ କଥା। ସେଇଟା ବି ତ ଭାବୁନାହାନ୍ତି ଏମାନେ ଆଉ କଣ କରାଯିବ?
ସେଟା ଲୋକଙ୍କର ମାନସିକ ଚିନ୍ତାଧାରା ଯିଏ ବୁଝି ପାରିବ ସେ ବୁଝି ପାରିବ ଯିଏ ନ ବୁଝିଲା ତାକୁ ଆ ତମେ ଯେ ତେ ଚାହିଁଲେ ବି ତାକୁ ବୁଝେଇ ପାରିବେନି।
ତର ଲଭ ମ୍ୟାରେଜ ନା ଆରେଞ୍ଜ ମ୍ୟାରେଜ?
ନା ମୁଁ ଆମୋର ଇଏ। ଖୋଜା ଖୋଜିି ବାହାଘର ଆଉ ଅ ହଁ। କିନ୍ତୁ ସମସ୍ତେ ଭାବନ୍ତି ସମସ୍ତେ ଭାବନ୍ତି ନା ମୁଁ ଏମିତି ଲଭ୍ ମ୍ୟାରେଜ୍ କରିଛି ବୋଲି ମୁଁ ତ ବାହାଘର ହେଲା ପରେ ବି ମୋ ଅଧା ସାଙ୍ଗ ଭାବନ୍ତି ନା ଇଏ ବୋଧେ ଏମ୍ ଉଁ ଇଏ କରିଛି ଆଉ। ଲଭ୍ ମ୍ୟାରେଜ୍ କରିକି କରିଛି ଆଉ। କଣ ପାଇଁ ନା ମୋ ଶାଶୁଘର ମୋ ବାପ ଘର ବୋହୁତ ଦୂର। ତ ସେମାନେ ଭାବିବା କଥା ବୋହୁତ ଦୂର ତଥାପି ଉଁ ହବ ଶହେ କିଲୋମିଟର ପରେ ସ ସେମାନେ ଭାବନ୍ତି କି ଏତେ ଆଗରୁ କଣ ଲୋକ ପାଖ ଆଖରେ ଯାହାହେଲେ ବାହାଘର କରୁଥିଲେ।
ହଁ ହଁ।
ଏତେ ଦୂରକୁ ଦବାକୁ ଇ ଚ୍ଛା କରୁନଥିଲେ ନା ଝିଅଟାକୁ ମୁଁ ଏତେ ଦୂର ଦେବି ଇଏ କରିବି। ଆମର ବି ସେ ଯେତେବେଳେ ବନ୍ଧୁ ଖୋଜା ହେଲା ମୁଁ ସେ ଦେଖିବାକୁ ଆସିଥିଲେ କହିଲେ କି ନା ଆମର ଘରେ ରାଜି ମ୍ ନଥିଲେ ନା କରିବୁନୁ ଏତେ ଦୂର ମୁଁ ଆ। ଆମେ ଯାଇପାରିବୁ କି ନାଇଁ। ଦେଖିଲାଉକୁ ପଛରେ ବୁଲିବାଲିକି ହେଇକି ସେଇଠିକି ହେଲା।
ତମ ପରିବାର କିଏ କିଏ ଅଛନ୍ତି ତମ ମାନେ ତମ ବାପ ଘର?
ବାପଘର ଆମର ବଡ଼ ପରିବାର ସେ ବାପା ହରିଆ ଚା ବାପା ହରିଆ ଚାରି ପାଞ୍ଚ ଭାଇ।
ନା ପୁରା ଜଏଣ୍ଟ ଫ୍ୟାମିଲି ଅଛ?
ହଁ ସମସ୍ତେ ଅଛୁ କିନ୍ତୁ ଶାଶୁ ଘରେ ଏମିତି ଇଏ ଆଉ। ଛୋଟ ପରିବାର ଆଉ।
ହଁ ଭଲ ନା ତମକୁ ଜଏଣ୍ଟ ଫ୍ୟାମିଲି ଭଲ ଲାଗୁ ଥିଲା ନା ଏଇ ଛୋଟ ଫ୍ୟାମିଲି ଭଲ ଲାଗୁଛି?
ନା ଦେଖିବ ଯୋଉଠି ହେଲେ କିଛି ନା କିଛି ଅ ଇଏ ଅଛି। କମି ରହିବତ୍। ତମେ ଏମିତି ଜୀ-ଜୀବନ ଟା ଗୋଟେ ଏଇ ଭଳିଆ ତମେ କୋଉଠି ହେଲେ ଟି କେ ମାନେ ପୁରାଟା
ପୁପ୍ ହଁ ଫୁଲଫିଲ୍ ପାଇପାରିବନି କେବେ।
ନା ମୁ ଆମେ ବି ଫାଷ୍ଟ ବାହାଘର ପୂର୍ବରୁ ଗୋଟେ ଝିଅ ଟେ ଭାବୁ ତୁଅ ହେ ଗୋଟିକିଆ ପରିବାର ଭଲ ଏଇ ଯୋଉ ଉଁ ଜଏଣ୍ଟ ଫାମିଲି ରହିବ ଏତେ ଲୋକ ସହିତ ଭଲ ନୁହଁ। କିନ୍ତୁ ବାହା ହେଇସାରିଲା ପରେ କିଛି ନା କିଛି କମି ପାଇବ ଏବେ ମୁଁ ଭାବୁଚି ଆଉସ ଆହୁରି ଦି ଚାରି ଜଣ ଯେ ତି ଥାନ୍ତି ଆମ ଘର ଭଳିଆ ମାନେ ଏତେ ଲୋକ ଥାନ୍ତେ ଆ ମୁଁ ଗୋଟେ କେତେବେଳେ କାମ ମ
ଏ କତ୍ ହଁ ହଁ ତି। ପୁରା ଠିକ୍ କଥା ଏଟା କାହିଁନା ଦେଖ ଆମେ ଯଦି ଗୋଟେ ଇଏରେ ହଉଛି ଆମେ କୁଆଡେ ଯାହିଇ ପାରିବାନି ଯାହା ହେଲେ ସେ ଶାଶୁ ଶ୍ୱଶୁର ଭଲ ହଉ ଖରାପ ହଉ ସେଠ୍ ଯେହେତୁ ଆମର ସେଇଟା ଆମେ ତାଙ୍କୁ ଆଗେ ଦେଖିବାର ଅଛି।
ହଁ ତମେ ନନ୍ୟ ମୁଁ କହୁଛି ମୋ ଭଉଣୀ ଯୋଉଠି ବା ହେଇଛି ତା ର ତାଙ୍କର ଏମିତି ଅଧିକ ଲୋକ ଅଛନ୍ତି ତ ସେମାନେ କଣ ଅ ସିଏ ଯେତେବେଳେ ଚାହିଁଲା ତା ମାନେ ଆମ ଘରକୁ ଯାଇକିରି ଆମ୍ ପନ୍ଦର ଦିନି କୋଡ଼ିଏ ଦିନି ସେ ତାରେ ରହିପାରିବ। ଯଦି ଅଦଳ ବଦଳ ହେଇକି ଯଦି ଶାଶୁ ଯଦି ପନ୍ଦର ଦିନି ଯିବ ଯିବ ନହେଲେ ମୁଁ ଯଦି ପନ୍ଦର ଦିନ ଯିବି ଏମ୍ ତି ଅଦଳ ବଦଳ ହବୁ ଆଉ ହଁ ନହେଲେ ଆଉ କୋଉଠି ଆଉ ଯାଇପାରିବ।
ତା କିନ୍ତୁ ମୁଁ ବା ଏବେ ଭାବିଛି ସେଇଆ କିନ୍ ଜଏଣ୍ଟ ଫାମିଲି ଦି ଜଣ ଲି ତିନି ଜଣ ଭାଇ ଥିବେ ବା ହେଲେ ତମେ କିଛି ବି ଅସୁବିଧା ହେଲେ ତୁମେ ଘରେ ମିନିମମ୍ ଆଠ ଦିନ ତ ରହିପାରିବ କିନ୍ତୁ ସିଙ୍ଗିଲ୍ ରେ ତୁମେ ଆଠ ଦିନି କଣ ଆଠ ଘଣ୍ଟା ବି ରହିବା ତମ ପାଇ ମୁସ୍କିଲ୍ ହେଇଯିବ।
ତାପରେ ଏଇ ମୋ ପାଖ ପଡ଼ୋଶୀରେ ସିଏ କହିବେ ତମେ ଭଲ ଏକୁଟିଆ ଘର ଭଲ।
ଏକୁଟି ହାର ଭଲ କଣ ଏକା ବୋକା ରହିବାକୁ ପଡ଼ିବ ପା।
ଇଏ ତାଙ୍କ ଙ୍କ ଅବସ୍ଥା ସିଏ ଯୋଉ ଯାହା ସହିତ ଅଛନ୍ତି। ସେମାନଙ୍କ ସହିତ ଯା ଯା ଭିତରେ ପଡ଼େନି।
ହଁ ସେଇଟା ଗୋଟେ ପ୍ରୋବ୍ଲେମ ପାଇଁ ସମସ୍ତେ କହନ୍ତି ଗୋଟି କିୟା ଘରୁକୁ ଦେଇଦିଅ ଏମିତି କର।
ଯେଉଁମାନଙ୍କର ଦିଇ ତିନିଟା ଯା ସେମାନଙ୍କର ନା ବ ଗୋଟିକିଆ ପରିକାର ବି ଶାଶୁ ବହୁଙ୍କର ପଡୁନଥିବ?
ହଁ ମୁଁ ଆ ସେଇ କଥା କହୁଛି।
ତ ସେଇଥିପାଇଁ ମୁଁ ମୂଳରୁ କହିଲି ପରିବାର ତମେ ଦିନ ଭାବିବ ସିନା ମୋର ହ ବାହାର ଲୋକ ଦେଖୁଥିବେ ହଁ ଆଙ୍କର ଗୋଟିଏ ବୋଉ ଗୋଟେ ଶାଶୁ ସେ ତାଙ୍କର ରହୁ ଥିଲେ କିନ୍ତୁ ଥେଇ ଶିକେଇ ଭିତରେ ଜାଣିଛି ଶାଶୁ ବୋଉଙ୍କର ପଢ଼ୁନି। କି ନଣନ୍ଦ ଉଁ ନଣନ୍ଦ ଭାଉଜକର ପଡ଼ୁନି କି କଣ। ଏରା ସବୁ ଲୋକ ଦେଖାଣିଆ ମାନେ ଆଉ କଣ କରିପାରିବ ତମେ ତ ଯାହାହେଲେ ରହିବ। ମାନେ ସବୁଆଡ଼େ ତମେ ସମାନେ ପାଇ ପାଇପାରିବନି। ସବୁଆଡେ ସମାନ ପାଇପାରିବନି। ସେଇଥିପାଇଁ ସବୁଆଡେ ଦୁଃଖ ଶିଖରେ ରହିବା କଥା ଦୁଃ ଖ ଅଛି ମାନେ
ଦୁଃଖ ତ ମାନେ ସୁଖ ସୁଖ ଛାଡ଼ ହେ ଦୁଃଖଟା ମାନେ କମ୍ପଲ୍ ସରି ରହିବ।
ମୁଁ କହୁଛି ମୁଁ ଯଦି ଦିଇ ଦିନ ଭଲରେ ରହିଯାଇଥିବି ମୁଁ ପୁରା ରାତିରୁ ଭାବିଥିବି ମୁଇଁ ଦି ଦିନ ଭଲରେ ରହିଛି କାଲି ଗୋଟେ କଣ ହବ ମୁଁ ମାନେ ଭା ଭାବି ଦେଇଥିବି ଯେ ହଁ କାଲି କିଛି ତ ହବ ଆଉ।
ଆମର ଯଦି ସୁଖ ଟା ଏବେ ମାନେ ଧର ରାତିରୁ ଆରମ୍ଭ ହେଉଛି ସକାଳ ବେଳୁ